ହାଲୋ।
ହୁଁ ହାଲୋ ଶୁଭ ସକାଳ।
ମାନେ ଫାଙ୍କା ଅଛ ନା ବ୍ୟସ୍ତ ଅଛ?
ନା ଫାଙ୍କା ଅଛି ନା।
ଆଚ୍ଛା ଆଚ୍ଛା।
ଗୋଟେ ସିଇ ସି କଣ ଆପଣ କଣ ଶୁଭୁଛି?
ମୋର।
ଆଜ୍ଞା।
ଏବେ ବି
ନାଁ ଏବେ ବି ଶୁଭୁଚି ତ।
ଓହୋ ଆଚ୍ଛା ନାଇଁ ନାଇଁକି ଏତେ ମାତ୍ରାରେ ଗରମ ହଉଛି ଯେ ତ ମୁଁ ଟିକେ ଫ୍ୟାନ୍ ଟା ଲଗେଇଥିଲି ନହେଲେ ସେମେ ଏତେ କିଛି ନାହିଁ ଶୁଭିଲା ଭଳିଆ ବହୁତ ମାତ୍ରାରେ ଦେଖୁଥିବ ଗରମ ହେଉଛି।
ଆଜ୍ଞା ଆଜ୍ଞା।
ତ ହଁ।
କୁହ ଆଉ କଣ?
ହଉ ଆପଣ ରଜ କେମିତି ପାଳନ କଲେ?
ଅ ହଁ ମୁଁ ରଜ ତ ତିନି ଦିନ ବହୁତ ବଢ଼ିଆ ସେ ପାଳନ କରିଚି। ତ ଦୋଳିରେ ଦୋଳି ତ ଆମେ ତ ଖେଳିବା କଥା ଦୋଳି ହିଁ ଖେଳିଛୁ ବହୁତ ଭଲସେ। ତାପରେ ପାନ ମିଠା ସାଙ୍ଗସାଥିୀଙ୍କ ସହ ଟିକେ ଆଉ ବହୁତ ଖେଳିଛୁଆମେ ତାସ୍।
ତାଶ୍।
ତାସ ଆମ ବହୁତ ବଢିଆ ଶେ ଖେଳଛୁ ମାନେ ତିନି ଦିନ ଯାକ ତାସ ଖେଳଛୁ ଲାଟେ୍ ଏଯୋଉ ରଜ ହେଲା ଏତେ ମାତ୍ରାରେ ବର୍ଷା ହେଲା ଯେ ତ ଘରୁ ବାହାରିବା କଷ୍ଟକର ହେଇଗଲା। ତ ଆମେ ସାଙ୍ଗସାଥି ମାନେ କଣ କରିବୁ ତ ମିଶିକି ଆମେ ତାସ୍ ଖେଳିଲୁ।
ଆଜ୍ଞା।
ଆଉ ଆଉ କଣ କୁହ?
ଆଉ ବର୍ଷା ଏଇନେ କଣ ଛାଡିଛି ନା ଆପଣଙ୍କ ଆଡେ ହୋଉଚି?
ନାଇଁ ନାଇଁ ଆଜି ଟିକେ ପାଗ ଟା ସକାଳୁ ବହୁତ୍ ମାନେ ଖରାପ ପାଗ ଟା କରି ଥିଲା ଏବେ ଟିକିଏ ଖରା ଖରା ଖରା ଆସୁଚି।
ଆଜ୍ଞା।
ଆଉ କଣ କୁହ ଆଉ ତମ ଦେହ ପା ଭଲ ଅଛି?
ହୁଁ ଦେହ ପା ଭଲ ଅଛି।
ଯାହା ହଉ ଭଲ, ମତେ ଏଇ ଯୋଉ ବର୍ଷାରେ ଥଣ୍ଡା ପୁରା ହେଇଯାଇଥିଲା। ମୁଁ ମାନେ ଡା ଡାକ୍ତରଙ୍କ ପାଖକୁ ଗଲି ସେ ମୋତେ କହିଲେ ବି ତୁମେ ଔଷଧ ଠିକ୍ ଟାଇମରେ ଖାଇବ। ନ ଔଷଧ ଖାଉଛି ଆଉ
ଡାକ୍ତରଙ୍କୁ ନିୟମ ମାନିବା ଦରକାର ନା ଥଣ୍ଡା ହେଇଥିଲେ ବି
ହଁ ମତେ ନା ବହୁତ ଡର ଲାଗେ। ଇଞ୍ଜେକସନ ନେବା ପାଇଁ କାହିଁକିନା ମୁଁ ଚାହେଁ ନା ମୋତେ ବହୁତ ଡର ଲାଗେ। ମୋତେ କିନ୍ତୁ ଇଞ୍ଜେକ୍ସନ ଟା ନେବାଟା ବହୁତ ଭଲ। କିନ୍ତୁ ମୁଁ ଯେହେତୁ ଡରେ ତ ମୋତେ ସେ ଯେତେ ଥଣ୍ଡା ଜ୍ୟୋର ହେଲେ ବି ମୁଁ ନିଏନା ମୋତେ ଡର ଲାଗେ‌। ତ କିଛି କିଛି ଝିଅ ମାନେ ଅଛନ୍ତି ତାଙ୍କୁ ବହୁତ ଡର ଲାଗେ। କିଛି କିଛି ପୁଅ ବି ଅଛନ୍ତି‌। ଜଣେ ଜଣେ ନେଇଯାଆନ୍ତି ଜଣେ ଜଣେ ନେଇପାରନ୍ତିନି। ତୁମକୁ କଣ କେମିତି ଲାଗେ?
ମତେ ତ ବଟିକା ଖାଇବାକୁ ଡରଲାଗେ ଇଜେକ୍ସନଟା ଭଲ।
ଆଚ୍ଛା । ହଁ ହଁ ଜଣେ ଜଣେ ଅଛନ୍ତି ନା ତାଙ୍କୁ ଟୋଟାଲି ବି ଡର ଲାଗେନି । ଆଉ ତମ ପାଖରେ ବୋଧେ କିଏ ପାଟି କରୁଛନ୍ତି।
ନାଇଁ କଣ ରୋଡ ସାଇକେଲ ତ
ରୋଡ ସାଇଡରେ ତ। ଆଚ୍ଛା ଭିତର ପଟେ ତମେ କବାଟ ବନ୍ଦ କରିଦଉନା। ଆଚ୍ଛା ବହୁତ ଭଲ କଥା।
ଆପଣ କଣ କେତେ ପଢ଼ିଛନ୍ତି ଏବେ କଣ କରୁଛନ୍ତି?
କଣ କରୁଛନ୍ତି? ଏବେ କିଛି ନାହିଁ ଏବେ ଘରେ ପା-ଖ ରହିବୁ ଏବେ।
ଆଜ୍ଞା।
ଏବେ କିଛି କାମ ହିଁ ନାହିଁ। ବେକାରୀ କଣ କରିବି ଘରେ ଶୋଇବା ଖାଇବା ଟା ଭଲ ଆଉ କିଛି ବି ନୁହଁ। ଖାଇବି ଠିକ୍ ଟାଇମରେ ଶୋଇବି।
ଆଉ ଜଗନ୍ନାଥଙ୍କର ଆମର ଆଜ୍ଞା। ଜଗନ୍ନାଥଙ୍କର ଆମର ଗଲା ଏବେ ଜଗନ୍ନାଥଙ୍କର ଗଲା ଏବେ ଆମର ଗାଧୁଆ ତ କଣ କରୁଛନ୍ତି।
କଣ କରୁଛନ୍ତି? କଣ ମୁଁ କଲି।
ଆଜ୍ଞା
ଜଗନ୍ନାଥଙ୍କର ତ ପହର ଦିନ ବୋଧେ ସ୍ନାନ ପୂର୍ଣ୍ଣିମା ଗଲା।
ଆଜ୍ଞା ସ୍ନାନ ପୂର୍ଣ୍ଣିମା ଗଲା
ହଁ। କଣ ବି ମୁଁ କରିପାରିବି ଆଉ ଯା ଦେଖିଲି ବି ଭିଡ଼ିଓ କିଛି ଦେଖିଲି ଠାକୁରଙ୍କର ତାଙ୍କୁ ଫୁଲରେ ସଜେଇ ଦେଉଛନ୍ତି। ଏଇସବୁ ଦେଖେଇକି ଖୁସି ଲାଗିଲା ଆଉ।
ଆଜ୍ଞା ଆପଣଙ୍କ ଆଡ଼େ କଣ
ଆପଣଙ୍କ ଗାଁରେ କଣ ଚାଷ ହୁଏ? ଆମର ଧାନ, ବିରି, ମୁଗ ଆଉ କୋଳଥ ହୁଁ ଏଇ ସବୁ ଉପରେ ଆମର ହୁଏ ଆଉ ବହୁତ ଆମର ମୁଗରେ ହୁଏ। ବିରି ଟିକେ କମ୍ ହୁଏ ମୁଗ ହେଲେ ଆମର ହୁଏ। ଟିକେ ଅଧିକ ପରିମାଣରେ ମୁଗ ହୁଏ ଆଉ ସେ ଲୋକମାନେ କରନ୍ତି ଆମର ଫାମିଲିରେ କେହି ପରିବାରରେ କେହି ବି କରନ୍ତି ନି। ତିରିଶ ଷବୁ
ଆଜ୍ଞା।
ଆଜ୍ଞା। ଚାଷ ନ କଲେ ଲୋକମାନେ ହଁ କୁହ।
ଆପଣଙ୍କୁ କଣ ଖାଦ୍ୟ ଭଲ ଲାଗେ?
ଖାଦ୍ୟ ଭଲ ଲାଗେ? ମତେ ମାନେ ଭଲ ଲାଗେ ମାନେ ଆମିଷ। ସ ଉପରେ ନା ନିରାମିଷ ଉପରେ କହୁଚନ୍ତି?
ନାଁ ଭେଜ ଚଳିବ ନନ ଭେଜ ଚଳିବ।
ମତେ ତ ବେଶୀ ନିରାମିଷରେ ଭଲ ଲାଗେ ଖାଇବା ପାଇଁ। ଆମର କିଛି କଷା କଷି ତରକାରୀ ହେଲା ଯେମିତିକି ଆମର ଫୁଲ କୋବି ତରକାରୀ। ତରକାରୀ ମାନେ କଷା ପୋଟଳ ରସା ହେଲା କି ଉ ଆମର ଅ ପୋଟଳ ତରକାରୀ ହଉ କି ପୋଟଳ ରସା ହଉ ବେଶୀ ମତେ ଭଲ ଲାଗେ କଳମ ଶାଗ ଭଜା ଶାଗ ଭଜା ମତେ ବହୁତ ଭଲ ଲାଗେ ଖାଇବା ପାଇଁ। ଏଇ ସବୁ ଥାଏ ଆଉ। ଆଉ ଆମର ଯଦି ମାନେ ଆମିଷ ଭିତରେ କୁହାଯିବ ତାହେଲେ ମତେ ଟିକେ ବେଶୀ ଭଲ ଲାଗି ଗେ ଅଣ୍ଡା ଖାଇବା ପାଇଁ ବହୁତ ଭଲ ଲାଗେ। ଆଉ ଚିକେନର ମୋତେ ତରକାରୀ ଭଲ ଲାଗେନି। ଚିକେନ ଟିକେ କଷା ଭଲ ଲାଗେ ନହେଲେ ଚିଲି ଚିକେନ୍ ଖାଇବାକୁ କୁ ବହୁତ ଭଲ ଲାଗେ। ଆଉ ଆପଣଙ୍କୁ?
ମତେ ଆମିଷ ଉପରେ ମଟନ ଟା ତାପରେ ସାଧା ଉପରେ ଏମ୍ ଛତୁ ପନିର।
ହଁ ମତେ ତ ସାଧା ବେଶୀ ଭଲ ଲାଗେ, ଛତୁ ଟା ବି ଖାଇବା ପାଇଁ ବହୁତ ଭଲ ଲାଗେ। କିନ୍ତୁ ମୋତେ ଆମିଷ ଉପରେ କହିବାକୁ ଗଲେ ମଟନ୍ ମୋତେ ଆଦୌ ଭଲ ଲାଗେନି। ମାଛ ମାଛ ବି ମୋତେ ଆଦୌ ଭଲ ଲାଗନି। ମୋତେ ଆମିଷ ଉପରେ ମୋର ବେଶୀ ଭଲ ଲାଗେ ଚିଙ୍ଗୁଡ଼ି। ଚିଙ୍ଗୁଡ଼ି ଖାଇବାକୁ ମୋତେ ବହୁତ ଭଲ ଲାଗେ।
ହଁ ଚିଙ୍ଗୁଳି ଟା ଭଲ ଲାଗେ ନା?
କଣ ଗୋଟେ କିଏ ଖଡ ଖଡ କରୁଚି ବୋଧେ?
ନାଇଁ ଆମର ଗୋଟେ ଭାଇ ଗେଟ୍ ଖୋଲିକି ଗଲେ ତ।
ଓହୋ ଆଚ୍ଛା
ସକାଳେ ବା ଦହିବରା ଘୁଗୁନି।
ଦହି ବରା ଗୁଗୁନି?
ହଁ।
ସେ ଆଉ ଗୋଟା କର ଖାଦ୍ୟ।
ଗୋଟାକ ବେଳେ ଆମର ଖିଆ ହବ। କିଛି ସେମିତି ହେଇନି ମୋ ମାଆ ବା ଭାତ ବନି ଭାତ ବସେଇଚନ୍ତି। କଣ ବୋଧେ ତରକାରୀ କରିବେ ଆଉ। ଯେହେତୁ ଆମ ଗାଁ ରେ ଗୋଟେ ଭୋଜି ଆଜି ଅଛି। ତ କଣ କରିବେ ଖାଇବା ପାଇଁ ମୁଁ ଜାଣିନି। ତମ ମା?
ଆମେ ତ ବାହାରେ ଅଛୁ ବନେଇକି ନିଜେ ଖାଇବୁ ଆଉ।
ଓହୋ ହଁ ନିଜେ ବନେଇକି ନିଜେ ଖାଇବ ଆଉ କଣ କରିବ ସେ ସେତେବେଳେ ଘର କଥା ଭାରି ମନେ ପଡିବ ନାଇ କି?
ହା ହଁ ପାଇଁ ଆସଲା ତାପରେ କ୍ୟାରିଅର କରିବା ପାଇଁ ହେଲେ ବାହାରେ ରହିବା ଦରକାର।
ହଁ ଅତ୍ୟନ୍ତ ଜରୁରୀ ମାନେ ଘର ଛାଡ଼ିକି ବାହାରେ ରହିଲେ। ମାନେ ମନେ ପଡିଯାଏ ମାନେ ଘ ମାନେ ଘର ଭିତରେ ଥିବା କିଛି ମୁହୂର୍ତ୍ତକୁ ମନେ ପକେଇ ଦିଏ। କି ମୁଁ ଘରେ ଥିଲେ ଆଜି ଏଇ କାମଟା କରିପାରିନଥାନ୍ତି। କି ମୁଁ ଘରେ ଥିଲେ ମୋ ଜାମା ମୋ ମା ସପା କରିଦେଇଥା ଏମିତି ବୋହୁତ ସାରା କଥା ନା କି।
ଆଜ୍ଞା। ଏବେ ତ ହେଲା ଆମର ଟାଇମ ସାର ଟାଇମ ହେଲା ସାଢେ ଦଶଟା ଆଉ। ଜଷ୍ଟ ଆମେ ଖାଇକି ଉଠିଥିଲୁ ନଅଟା ବେଳକୁ। ଭାତ ଦେ ବସେଇବୁ ଏଗାରଟା ବେଳକୁ ଗରମ କରିବୁ ଆଉ।
ଆଉ ଆଜି ମାନେ ଖରାବେଳେ କଣ ଖାଇବା ପିଇବା ପାଇଁ ବନ୍ଦୋବସ୍ତ କରିଛ ଆଜି?
ଖରା ବେଳେ ତ ଆଜି ବୁଧବାର ଚିକେନ ଆଣି କରିବୁ ଭାବୁଛୁ ଆଉ।
ଚା ହଉ। ତମେ ଚିକେନ ଖାଉଛ। ଆମର ଆଜି କିଛି କଣ ହବ। ମୁଁ ନିଜେ ବି ଜାଣିନି ଖାଇବା ପାଇଁ। କହିଥିଲି ତ ଆଜି ଚିକେନ୍ କରିବା ପାଇଁ ଆମ ଘରେ ଦେଖାଯାଉ। କଣ ହଉଛି ଏପର୍ଯ୍ୟନ୍ତ କିଛି ହବ ହବ ବୋଲି କିିଛି ସେମିତି କୁହା ହେଇନି।
ଆ ଜଗା ଦର୍ଶନ କେବେ କରିଥିଲେ?
ମୁଁ ଚାରି ମାସ ପୂର୍ବରୁ କରିଥିଲି ଆଉ କରିନାହିଁ।
ଚାରି ମାସ ପୂର୍ବେ ଶିପିଲି ଯାଇଥିଲୁ ବୁଲି ଆପଣ ବୋଧେ ନା?
କି ମୁଁ।
ଆଜ୍ଞା।
ହଁ ମୁଁ ଚାରି ମାସ ହବ ଯାଇଥିଲି ଆଉ ଯାଇନି। ମୁଁ ତ ଜଗନ୍ନାଥଙ୍କ ପାଖକୁ ମିନିମମ୍ ଯାଇଛି ଉଁ ଆଉ ସାତ ଆଠ ଥର ଭଳିଆ ଯାଇଛି। ମୁଁ ଜଗାଙ୍କ ପାଖ କୁ ମୁଁ ବି ରଥଯାତ୍ରା ଦିନ ମୁଁ ବି ଠାକୁ ରକୁ ରଥଯାତ୍ରା ଦିନରୁ ରଥଯାତ୍ରା ସରିସାରିବା ଦି ଚାରି ଦିନ ପରେ ଯାଇଥିଲି। ମୁଁ ତାଙ୍କୁ ପାଖରୁ ଦର୍ଶନ କରିଛି ବୋହୁତ ଖୁସି ଲାଗିଲା। ତାଙ୍କ ରଥ ପାଖରୁ ଦେଖିଛି ମାନେ ତିନିଟା ରଥ ଥୁଆଯାଇଥିବ। ମୁଁ ଦେଖିଛି ତାଙ୍କ ରସି ଧରି ଟାଣିଛି।
ଆଜ୍ଞା।
ଆଜ୍ଞା ଆଜ୍ଞା। ବୋହୁତ ଖୁସି ଲାଗେ ଆଉ ଏତେ ଭିଡ ମାନେ ଅ ମୁହଁ ହିଁ ମିଳିବନି ଲୋକ ହଜି ହିଁ ଯିବେ।
ଆଛା। ଯାଇଥିଲ ନା ଆର ବର୍ଷ ଏତେ ଜାମ୍ ହେଇଥିଲା। ଜଗା ଙ୍କ ରଥ ବିି ଛୁଇଁ ପାଇଲୁନୁ ଆମେ।
ହଁ ଜଗାଙ୍କ ପାଖରେ ତ ସଦାବେଳେ ଭିଡ। ଏବେ ଏବେକା ଟାଇମ ରେ ଗଲେ ମୁହଁ ଦେଖାଯିବନି। ଆଦୌ ମୁହଁ ଦେଖାଯିବନି।
ଆଉ କଣ କୁହନ୍ତୁ?
କିନ୍ତୁ ଏବେକା ଟାଇମରେ ଯିବା ଜରୁରୀ। କାହିଁକିନା ଏଇ ଏଇ ଦିନରେ ଯଦି ଯଦି ଆମେ ନ ଯିବା ଅଲଗା ଦିନରେ ଗଲେ କିଛି ଦାମ୍ ନାହିଁ। କିନ୍ତୁ କଣ କରିବା ଲୋକ ଏତେ ଭିଡ ଯେହେତୁ ଲୋକମାନେ ଯାଇ କରିବେନି ନା ଏତେ ଭିଡ଼ରେ।
ଆଜ୍ଞା
ଆଉ ଏଇ ସବୁ ବହିତ ଯଉ ସବୁ ସଙ୍ଗୀତ ବାହାରୁଛି ମାନେ ଉ ଫିଲ୍ମ ଗୀତ ବାହାରୁଛି, ଚଳଚିତ୍ର ଲାଇନରେ ପୁରା ସ ସବୁ ହିଁ ସବୁ ଗୀତ ଚଳଚ୍ଚିତ୍ର ଲାଇନ ଉପରେ।
ଆଜ୍ଞା, ପିଲାମାନେ ତ କହେ ଆମେ ଗୋଟେ ଗୋଟେ ଷ୍ଟାର ହେଇଗଲୁ ଆଉ।
ହଁ, ଆଉ କଣ କହିବି ପିଲା ପରେ ଯେହେତୁ ବହିରେ ଏ ସବୁ ପାଠ ଲେଖା ହେଇଛି, ଆମର ତୃତୀୟ ଶ୍ରେଣୀରେ ଥିଲା ଦୁଃଖୀ ଧନ ନୀଳମଣି ସେ ଗାଇବେ ନିମ୍ବୁଡା ନିମ୍ବୁଡା ଆଉ।
ହୁଁ, ହୁଁ
ବହିରେ ଲେଖାଯାଉଛି ଫିଲ୍ମର ଗୀତ। ଗୀତ ଲିମ୍ବଡ଼ା,। ଲିମ୍ବଡ଼ା ଛୁଆ କଣ ଏହି ଗୀତ ପରୀକ୍ଷାରେ ଲେଖିବେ ଏଇଟା ଆଉ ବହୁତ ଅସମ୍ଭବ କଥା ନା
ହଁ।
କଣ କରିବେ ପିଲାମାନଙ୍କ ଭବିଷ୍ୟତ ଅନ୍ଧାର ହେଇଗଲା
ଆଜ୍ଞା
ହିଁ, ଏଇ ଦୁଃଖ ବି ଲାଗୁଛି ମାନେ ଶୁଣିଲା ବେଳକୁ ଏଇ ସବୁ। ଆଜ କାଲିକା ମାନେ ଦୁନିଆରେ ସବୁ ଏଇ ଟାଇପ ର ପାପ ପାଠ ଭରୁଛି ଫିଲ୍ମ ଲାଇନ୍ ର ଗୀତ।
ଆଜ୍ଞା।
ଆଉ କଣ କୁହ? ଆଉ ତମ ବାପା ମାଙ୍କ ସହିତ ତମେ କଥା ହୁଅ ନା ଫୋନ ରେ
ହୁଁ, ଫୋନରେ କଥା ହଉନା। ଫୋନ୍ ରେ ବାପା ମାଙ୍କ ସହିତ ଦିଦିଙ୍କ ସହିତ ଭଣଜା ଭାଣିଜୀଙ୍କ ସହିତ
ତାପରେ ଏବେ ବି ଯାଇଥିଲେ ଆମେ ଧବଳେଶ୍ଵର ମନ୍ଦିର ଦର୍ଶନ କରି
ଆଉ କୁଆଡେ ଯାଇଥିଲୁ।